ହାଲୋ ଚାର୍ଜ କେତେ ଅଛି?
ଚାର୍ଜ ସତାବନ। ଘର କ ଗଲୁ ନା
ଏଥର ଯାତ୍ରା ଦେଖି ଆଈମା? ମଜା ମସ୍ତି ମଜା ମସ୍ତି କରମା।
ଥିଲେ ସିନା ମଜା ମସ୍ତି କରିବୁ।
କେଣ ଅଛୁ କି?
ନଲିରେ।
ଓ ହୋ। ନାଇଁ ରେ ଅଛୁ।
ହୁଁ।
ହଁ। ଗାଈ ଚରୋଉଚୁ?
ଗାଈ ଟି ଆଡେ ପଠା ଯିଏ ଖଟିଲା ସାଙ୍ଗ ସେ ପାଇଲା ଯିଏ ନାଇଁ ଆମିତି ଭାବିଲେ ହେବ ହଁ କି ନାଇଁ?
ହଁ ହଁ।
ଯିଏ ଟାଇମ ଦେଇକି ଅଧା କରିପାରିଲା ହେଲା ଗଲା କଥା ଗଲା ଭାବିକି ଲାଭ ନାଇଁ ଏଇ ଖିନା ଏ ଯାହା ନିଜର ରହନ୍ତା ଚାଲବାର ଅଛେ ଦେଖା ଦଉ ଯାହା ହଉଚି ପରିଶ୍ରମ କରି ଚାଲୁ ଫଳକ ଆସାନେ ଯେତିକି ଯାହା ଯେତିକି ଯାହା ଦେଖାଯାଉ ଚୁପ୍ ରହି ଚାଲୁ।
ହଁ ପଢବା
ତାଙ୍କ ଦେହ ପୁରା କଳା ହେ ଦେହ ପୁରା କଳା ହେଇଗଲା ଖରାରେ କାମ କରିବି।
ହଁ।
କା ବଡମଣିଷ
ପଢମା ଭଲ କାମ ଧାମ ଟେ କରମା
ସେଟା ଉନ୍ନତି ଆରଖାଲି ଫୁଲୁ ଫୁଲୁ ହନ୍ତା କରିଥିଲେ କାଇଁ ଲାଭ ହେଇନି?
ହଁ।
ବର୍ତ୍ତମାନ ଟାଇମ ଟା ଖାଲି ଟିକେ କାଲି
ଆ ରଷେଇ କରୁଥିଲ କାଲି?
କାଲି କରୁଥିଲୁ
ମଟନ ହେ କରିଥିଲ।
ମଟନ ସନ୍ଧ୍ୟାରେ
ହୁଁ ହୁଁ।
ରାତିରେ ବରା ଟିକେ ସ ବେଳାଣି ଖାଇ
ତମର ସାମ୍ନାରେ ବରା ଦୋକାନ।
ହୁଁ ଆଇ ଯୋଉ ଘର ଆମ ଆଡେ ଆମ ଘର କେବେ ଆସିବୁ ଆସ। ଆମର ହଜ ଆମ ଘର କେବେ ଆସୁନା। ଆଗୁରୁ
ତମ ପଟେ ତ ଯାଉଛି।
କେବେ ଆମର
ଯାଇଥିଲି।
ମୁଁ ତମର ଗୋଟେ ଗୋଟେ ଷ୍ଟାପ ଅଛି ଭୋଜି ବାଣ୍ଟି ଯାଉନ।
ଆମେ ନ
ହୁଁ ହୁଁ।
ମୁଁଇଁ ଯାଇସ ମୁ ମାଟି
ଲୁନା ଯାଇଥିଲା ଥରେ ମୁଁ ଦେଖିଥିଲି ଯେ।
ରନା ବି ଯାଇଛି ମୁଁ ବି ଯାଇଛି।
ଆର୍ ଆମେ ପଇସା ବାଲଙ୍କରେ ସମାନ ଲେହବା ନିଜର ଯାହା ଓକାତ ତାହା ସେ ଭିତରେ ରହିଲେ ନିଜର ଚେଷ୍ଟାରେ ନିଜେ ରହିଲେ ଯିଏ ଯାହା କହିଲେ କିଛି ଦିନ କହିବେ ସଇଲା ନିଜ କଥା ନିଜେ ଭାବ ନିଜେ କରି ପରିବର୍ତ୍ତନ କରି ନିଜେ ଚେଷ୍ଟା କଲେ ନିଜ ଟା ନିଜ ଯୋଉରୁ ଟିକେ ଖାଲି ଟାଇମ ଟା ସଲ୍ କରିଦବ ବୋଲି ଶୋଇଲା ଚାଲିଲେ ପୁଣି ଚାଲିଲା ନିଜ ହନି
ହୁଁ।
କେତେଟା ଦେଇସ ମୁ ଭୋଜି ବାଣ୍ଟି ଗଲେ।
ଭୁଜିିବାଟି ଗଲେ
ହୁଁ।
ଭୋଜି ବାଟିଗଲେ ତିନିଶହ ଟଙ୍କା ଦୁଶହ
ଭୋଜି ଖାଇକି ଆଇବୁ।
ହଁ ଭୋଜି ଖଇକିନା ପଇସା ଧରିକିନା ଆଇବୁ।
ହୁଁ ହୁଁ।
ଆରେ ଅଟ କି ଯା କୋଡ଼ିଏ ତାରିଖ୍ ତିରିଶ ତାରିଖ୍
କାହିଁକି
ଭୋଜି ଉ ଟା
ହୁଁ। ଯେତେ ସାଙ୍ଗ ତୁ ଜ୍ଞାନୀ ହେଲେ ବି ଯାହା ଭାଗ୍ୟରେ ଥିବା ତାହା ହିଁ ହେବା। ନାଇଁ
ହାଲୋ ହିଁ ଯେତେ ଟା ତାହା ହେବା ପରେ
ଦେଖ ଲୁନା କେନତି ପଢୁଥିଲା ଦେଖ ହ ହତା ହେଇଗଲା ହଇଁ
ହଁ।
ଛୁପାରୁୁସ୍ତମ୍। ହିରୋ ପରା। ବୁଝିଲୁ କି ନାଇଁ? ଛୁପାରୁସ୍ତମ୍ ହିରୋ।
ଛୁପାରୁସ୍ତମ୍
ମାଇଣ୍ଡ ଚେଞ୍ଜ କରିବାକୁ ପଡବା ପୁରା ମାଇଣ୍ଡରେ ହିଁ ରହିଛି ପ୍ଲାନ୍ ରେ କାମ କରିବାକୁ ପଡବା ସବୁ।
ହୁଁ।
ଚେଷ୍ଟା ବଡ। ଫଳ ମିଳକୁ ନାହିଁ ଚେଷ୍ଟାଟା ବଡ଼ ଦେଖାଯାଉ ଯା
ସାଙ୍ଗ ଖାଲି ଘରେ ନ ଅଛୁ।
ନାଲିଆରେ
ଆର୍ କାଁଡେ ଯାହା ଆଶା କରୁନାହିଁ।
ଆଉ ତା ବୁଲି ବୁଲା କେବେ କାମ ନାଇଥିଲେ କାମ ତଟା ପନ୍ଦର ଦିନ ହେଲା ଲାଉ ଟା କରିଛୁ ସକାଳୁ ସନ୍ଧ୍ୟା ଯା ଖାଇକି ପନ୍ଦାରି ଟିକେ ଲେଖା ଲୁଖି ପଢାପଢି ଟିକେ ଘଣ୍ଟେ କରି ଶୋଇଲେ ଆ କାହିଁକା।
ହିନ୍ଦୀ ବୋଲୋନି ହିନ୍ଦୀ ବୋଲୋ।
ହୁଁ ମାଇଣ୍ଡ ଟା ଗୋଟେ ଆକ୍ଟିଭ ମାନେ ମାଇଣ୍ଡ ଟା ସ୍ଲୋ ହେଇଯିବା।
ହଁ ବା।
ମାଇଣ୍ଡ ଟା ଗୋଟେ ଆକ୍ଟିଭ ରଖାଯାଉ ଯାହାହେଲେ ଗୋଟେ ଚାଲିଛି କାମ। ଭାଗ୍ୟରେ ଥାଉ ନାହିଁ ତ ମେହନତ କରିଚାଲୁଁ, ଦେଖାଯାଉଁ ଯାହାହେଲେ ପ୍ରୟାସ ଟା ବଡ। କେନ ଅଛୁ ତୁଇ? କୋଡ଼ିଏ ଦି କୋଡ଼ିଏ ତାରିଖ ଭିତରେ ଦେବେନି ଆଁ?
ହଁ।
ହଁ ବା, ମିଲନ ଯାଇଥିଲା ପରୀକ୍ଷା ଦେଇ ଆର୍ମି
କଣ ଦେଇଥିଲା? ମୁଁ ନାଇଁ ତ ଗଲି, ମୁଁଇ ଯାଇନା ବାଲିମର ପଇସା ପତର ଟିକ୍ କୋଉ ମାରା ହେଇପାରେ। ହଁ।
ହେଠ ବା ଯିଏ ହେଲେ ଯାଇଥିବେ। ବାପ ପୁଅ ଯାଇଥିଲେ କିଆଁ? ପରୀକ୍ଷା ଦେଇକି ଆଇଲା? ପରୀକ୍ଷା ଦେଇକି ଆଇଲା ଆବ?
ପଇସା ପଠାବେ?
ଖାଲି ଘରେ ନଛ ନାଇଁ କଁ ନିଆ କିଆଁ ଆଡ଼େ ଯାଉଛ ପର୍ବପର୍ବା